ହ୍ୟାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଉ କେମିତି ଅଛନ୍ତି?
ହଁ ବର୍ଷା ତ ହଉଚି ସେମିତି ଆଉ।
ହଁ ଆମ ଆଡ଼େ ବି ସେମିତି ବହୁତ୍ ଜୋରେ ବର୍ଷା ହେଉଛି। ତିନି ଚାରି ଦିନି ହେଲା ହୁଁ ହୁଁ। ହୁଁ।
ସକାଳୁ ପୁରା ପ୍ରବଳ ବର୍ଷା ଆଜି ନେଟୱାର୍କ ବହୁତ୍ ଇସୁ।
ହୁଁ ଆମର ବି ସେମିତି ହେଇଛି ଆମ ଘର ପାଖେ ନଦୀ ଟା ଯାଇଛି ଯେ ନଦୀ ବ ବଢି ହେଇକି ପାଣି ବହୁତ୍ ଜୋରେ ପୁରା ଯାଉଛି।
ହଁ ନଦୀ ଆଡେ ମାନେ କୋଉଠି କି ଆପଣଙ୍କ ଘର ଟା?
ଆମ ଘର ଏକ୍ଟୁଆଲୀ ଢେଙ୍କାନାଳ କିନ୍ତୁ ବୌଦ୍ଧରେ ରହୁଛୁ ଯେ ବୌଦ୍ଧ ନଦୀ ସାଇଡ଼ରେ ରହୁଛୁ ଘର ଭଡ଼ା ନେଇକି।
ଓହୋ ଆ ମୁଁ ତ ଢେଙ୍କାନାଳ ମ ଶାଶୁଘର ଢେଙ୍କାନାଳ ଭୁବନ।
ଆଚ୍ଛା ହଁ ହଁ ଆମର ବି ଢେଙ୍କାନାଳ ଆମର ଢେଙ୍କାନାଳ ଗୋବିନ୍ଦପୁର।
ଓହୋ ସିଆଡେ ନଦୀ ନଦୀ ପାଖାପାଖି ନା ଇଆଡେ ନଦୀ ନାହିଁ।
ନାହିଁ ଗୋବିନ୍ଦପୁର ଆଗେରେ ପାଖରେ ନଦୀ ନାହିଁ ଆମେ ଯେଉଁଠି ରହୁଛୁ ଆମେ ବୌଦ୍ଧ ରେ ରହୁଛୁ ଏବେ। ଘର ଢେଙ୍କାନାଳ କିନ୍ତୁ ବୌଦ୍ଧରେ ରହୁଛୁ। ହଁ ସେଇଠି ହଁ ବର୍ଷା ଏବେ ନଦୀଟା ପାଖରେ ଯାଇଛି ଯେ ନଦୀ ନଦୀ ବଢ଼ି ଯାଇଛି ପୁରା।
ଉଁ।
ମାନେ ମହାନଦୀଟା ଆମର ମହାନଦୀଟା ଏପଟୁ ସେପଟକୁ ଯାଇଛି ନା ଏଇ ସମ୍ବଲପୁର ଆଡୁ ସେପଟେ କ କଟକ ସାଇଟ୍ ଯାଇଛି।
ମହାନଦୀ ଶାଖା।
ହୁଁ।
ଓ ଆମ ଯାଜପୁର ଟାଉନରେ ଯେମିତି ଆମର ଶାଖା ଅଛି ବୈତରଣୀ।
ହୁଁ ହୁଁ ସେମିତି।
ଶାଖା। ସେମିତି ଆଉ ଏଠି କଣ କପିଳାସ ଫପିଳାସ ଯାଆନ୍ତି ନା ନାଇଁ?
ହଁ ଯାଇଛୁ ଆମେ କପିଳାସ ବହୁତ୍ ଥର ଯାଇଛୁ ଆପଣ ଆସନ୍ତି କି ନାଇଁ?
ନାଁ ମୁଁ କେବେ ଯାଇନି ଝିଅ
କେମିତି ଆପଣ ଆପଣ ମାନେ ଆମ ନି ଜ ଜିଲ୍ଲାର ହେଇକି ନିଜ ଜିଲ୍ଲାରେ କପିଳାସ ଅଛି ଏତେ ଭଲ ଜାଗାଟେ ଯାଇ ନାହାନ୍ତି କେମିତି?
ନାଁ ନାଁ ଝିଅ ଯୋଉ ରହିଗଲା ସଡଲି ତାପରେ ଟିକେ ବଡ ହେଲେ ଯିବି ଆଉ।
ଆଚ୍ଛା ହଁ ଦେଖନ୍ତୁ ଅ ଦିଟା ବାଟ ଅଛି ଏପଟେ ପାହାଚ ପଟେ ଅଛି ସେପଟେ ବାର ବାଙ୍କ ପଟେ ଅଛି। ଆପଣ ଯଦି ପାହାଚପଟେ ଯାଇନା ଯାଇ ପାରୁ ନାହାଁନ୍ତି ତାହେଲେ ବାର ବାଙ୍କ ପଟେ। ଗାଡ଼ିରେ ଆରାମ ରେ ଯାଇପାରିବେ।
ଓହୋ ଦିଟା ରାସ୍ତା ଅଛି ନାଇଁ କି ସବୁ ତ କୁହନ୍ତି ପାଆଛ ପାଆଛ ବୋଲି।
ନାଇଁ ଦେଖନ ପାହାଛ ଯୋଉ ଅଛି ତେରଶହ ବାଉନଟା ଅଛି। ସେଟା ତ ଚଢିବାକୁ ଟାଇମ୍ ଲାଗୁଛି କିନ୍ତୁ ସେଥିରେ ମଜା ଆସେ ଯଦିକା ଗୃପ ହେଇକି ଯିବେ କେତେଜଣ
ହୁଁ
ତାହେଲେ ସେଥିରେ ସେଥିରେ ଗଲେ ମଜା ଆସେ ଭଲ ହଁ। ନାଇଁ ଫ୍ୟାମିଲି ସହିତ ଗଲେ ବି ଆପଣ ଯଦି ତିନି ଚାରି ଜଣ କି ପାଞ୍ଚ ଛଅ ଜଣ ଯାଉଥିବେ ଏକାଠି ହେଇକି
ହଁ।
ଚଢିବାରେ ପାହାଚ ଚଢିବାରେ ଦିପଟେ ହରଣା ଯାଇଛି। ପଥର ଭଲ ଭଲ ସୁନ୍ଦର ଦେଖାଯାଉଛି ଉ ପାଣି ପଡୁଛି। ଥଣ୍ଡା ଥଣ୍ଡା ପାଣି ପୁରା ଭଲ ଆଉ ଭଲ ଲାଗିବ ମାନେ ମ ଜା ଆସିଯିବ ଗୋଟେ ସେପଟେ ଗଲେ ହୁଁ ଆ। ଆଉ ଏପଟେ ଯେଉଁ ବାରବାଙ୍କ ପଟେ ଅଛି ସେପଟେ ଆପଣ ଗାଡ଼ିରେ ଚାହିଁଲେ ଯାଇପାରିବେ। ଉଠାଣି ଭଳିଆ ଅଛି ଏମିତି ବୁଲି ବାଲିକି ବାରଟା ବାଙ୍କ ହେଇକି ଏମିତି ବୁଲି ବୁଲିକା ଯିବେ। ଗଣି ଗଣିକା ଆପଣ ଯିବେ ବାର ବାଙ୍କ ଅଛି ବୁଲାଣି ଅଛି।
ଭଲ ଲାଗିବ ସେଠି ସେଠି ମାନେ କିଛି ଗୋଟେ ପିକନିକ ସ୍ପଟ୍ ଭଳିଆ କିଛି ଅ ଅଛି ନା ପାର୍କ ପାର୍କ ଫାର୍କ।
ହଁ ପାର୍କ ତଳେ ଅଛି ତଳେ ପାର୍କ ଅଛି କିନ୍ତୁ ମନ୍ଦିର ଟା କିଛି ଆପଣ ଯଦି କାହା କପିଳାସ ଆସିବେ ଆପଣଙ୍କ ପାଇଁ ପାର୍କର କିଛି ଆବଶ୍ୟକତା ନାହିଁ। କଣ ପାଇଁ କହିଲେ କପିଳାସ ଜାଗାଟା ହିଁ ସେମିତିଆ ମାନେ ଏ କିଛି ପାର୍କ ଦରକାର ନାହିଁ। ଏତେ ସୁନ୍ଦର ଯାଗା ଆପଣଙ୍କ ପାର୍କ ରୁ କିଛି ଦରକାର ପଡିବନି।
ନାଇଁ ଶୁଣି ବହୁତ ଇଚ୍ଛା ହେଲାଣି ବି ଯିବାକୁ।
ହୁଁ ନିହାତି ନିହାତି ଯିବେ। ଅଛି ମନ୍ଦିର ହଁ ମନ୍ଦିର ଅଛି। ଆଉ ଉପରକୁ ଯୋଉ କୁହନ୍ତିନି ସୀତା ଲବକୁଶଙ୍କର ଏନ୍ତୁଡ଼ି ଶାଳ ଯୋଉ କୁହନ୍ତି।
ଆଇ ଆଇ ହଁ।
ସେଇଟା ଉପରେ ଅଛି। ତଳେ ଶିବ ମ୍ ସେଇ ଉପରେ ପାଖରେ ଶିବଙ୍କ ମନ୍ଦିର ଟା ଅଛି ତା ଉପରକୁ ଅଛି ସୀତାଙ୍କର ଏନ୍ତୁରିଶାଳ।
ଓହୋ ହୋ ଆଉ କୁଆଡେ ବସ ବୁଲିବାକୁ ଯାଇଛନ୍ତି?
ବୁଲିବା କୁ ଆଉ ବୁଲିବାକୁ ତ ସେମିତି କିଛି ଯାଇନି ମୁଁ ଏ ବର୍ଷ। ଅଛି ସେଥିରେ କହିଦେବିନୀ।
ଓହୋ ଏବେ। ହ୍ୟାଲୋ। ନେଟୱାର୍ ଇସୁ ହୋଉଚି ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ଶୁଭୁଚି ତ ଆପଣଙ୍କୁ। ହୁଁ କପିଳାସ କିନ୍ତୁ ଆପଣ କପିଳାସ କିନ୍ତୁ ନିହାତି ଆସିବେ ଯେତେବେଳେ ବି ହୋଉ ନିହାତି କପିଳାସ ଆସନ୍ତୁ ବୁଲିକି ଯିବେ ଭଲ ଜାଗାଟେ ଆଉ ଶୁଣନ୍ତୁ। ଓ କ? କପିଳାସ ପାଖରେ ସେଇ ଦୁଇ ତିନି କିଲୋମିଟର ଛାଡ଼ିକି ଆଉ ଗୋଟେ ଜାଗାଟା ଅଛି ତପୋବନ।
ଓହୋ।
ତା ନାଁ ହୋଉଛି ସେ ତପୋବନ ସେଇ ଜାଗାଟାରେ ଯୋଉ ନୂଆ ମହିମା ହୁଁ ହୁଁ ସେଇ ମହିମା ଦି ଆଖ୍ୟା ତାଙ୍କର ଗୋଟେ ମଠ ଭଳିଆ ଅଛି। ଆଉ ମାନେ ଝରଣା ବହିକି ଯାଇଛି ଗୋଟେ ଝ
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁସୁବିଲା ତ।
ସେଇଠି ଗୋଟେ ଝରଣା ଟେ ଯାଇଛି ଜଳପପାତ ଭଳିଆ ଟିକେ ନା ଜଷ୍ଟ ପଡୁଛି।
ଓ ସେ ଝରଣା ବି ଝରଣା ବି ଅଛି ତା ବଢିଆ ଲାଗୁଥିବ।
ହୁଁ ଆପଣ ଯେତେବେଳେ କପିଳାସଜିବେ ସେଠିକି ବି ଯିବେ।
ଓହୋ ସେ ପାଖାପାଖି ଆଉ ସବୁ ଅଛି।
ହୁଁ ହୁଁ ଭଲ ଜାଗା ଆଉ ଗାଦି ଜୋରନ୍ଦ ତ ଯାଇଥିବେ ନା ଯାଇନାହାନ୍ତି।
କୋଉଠି କହିଲେ?
ଜୋରନ୍ଦାବାଦୀ।
ନା ନା ଏଇ ନା ହେଟି ବି ଯାଇନି।
ଆପଣ ଢେଙ୍କାନାଳ ଜିଲ୍ଲାରେ ହେଇକି ଏତିକି ଯାଇନାହାନ୍ତି।
ଢେଙ୍କାନାଳ ଜିଲ୍ଲା କ ମୁଁ ଶାଶୁଘର ଏଇଠି।
ଆଚ୍ଛା ଆପଣଙ୍କର ଘର କେଉଁଠି?
ଆଉ ଯାଜପୁର ଟାଉନ ବିରଜା କ୍ଷେତ୍ର।
ଆଚ୍ଛା ଆଚ୍ଛା ମୁଁ ଏ ମୁଁ ଏ ବର୍ଷ ଯାଇଥିଲି ଏ ବି ରଜା ମନ୍ଦିର ଯାଇଥିଲି ହଁ ଯାଇଥିଲି ଏଇ ବର୍ଷ ଯାଇଥିଲି। ଏଇ କେବେ କହିଲେ ଏଇ ମାର୍ଚ୍ଚ ଏପ୍ରିଲରେ ଯାଇଥିଲି।
ଆଉ ସେଠି ଆମର ଯୋଉ ଅଛି କୁଷ୍ମା ପାର୍କ ଏବେ ନୂଆ ହେଇଛି।
ହଁ ନାଇଁ ମୁଁ ଯାଇଥିଲି ନାଭି ଗୟା ଯୋଉ ଅଛି ବୈତରଣୀ।
ହଁ ହଁ ନାଭିଗୟା।
ହଁ ସେଠିକି ଯାଇଥିଲି ମୋ ଜେଜେଙ୍କର ଅସ୍ଥି ବିସର୍ଜନ ହଉଥିଲା। ସେଠି ସେଠିକି ଯାଇଥିଲୁ। ସେଠି ସାରିକି ଏଠୁ ବିରଜା ମନ୍ଦିର ଗଲୁ ସେଠିକି ପ୍ରସାଦ ଖାଇକି ଆସିଲୁ ଆଉ। ଅ।
ଆଉ ଆ ଟାଉନରେ ରାମ ମନ୍ଦିର ବି ଅଛି ସେଠି ଯାଇଥିଲେ ନା।
ନାଇଁ ନାଇଁ ସିଆଡେ ଯାଇନି।
ହଁ ସେଟା ସିଆଡକୁ ଯାଇନାହାନ୍ତି ନା?
ହୁଁ ଖାଲି ସେଇ ନାଭିଗୟା ଗଲୁ ଆଉ ବିରଜା ମନ୍ଦିର ଗଲୁ। ସେତିକି ସେଇତିକରେ ବୁଲିକି ଆସିଲୁ। ମୋର ସେଠି ମୋ ନାନୀ ଶାଶୁଘର ଯାଜପୁର। ଯୋଉ ଜାଣିଛନ୍ତି
କୋଉଠି କହିଲେ କୋଉ କୋଉ ଗାଁ ଫା ନା ନାଁ ଫା କଣ ଜାଣିପାରିବି। ହ୍ୟାଲୋ।
ହଁ ନା ଟା ମନେ ନାହିଁ ଜାଗାଟା।
ଗାଁ ଟା ମନେ ନାହିଁ ଗାଁ ଟା କହିଲେ ଜାଣିଦେବି। କଉ ଗାଁ କଣ ପାଖାପାଖି ହେ ସେଇଠି କିଛି ପାଖାପାଖି ଗାଁ କହିଲେ ଜାଣି ହବ।
ରତ୍ନଗିରି ନା କଣ ଗୋଟେ ଅଛିନାହିଁ କି ଆପଣଙ୍କର?
ଅ ନା ନା।
ନାଇଁ ତାହେଲେ ଆଉ କଣ ଗୋଟେ ରୁହନ୍ତୁ। ନାଇଁ ମୋର ମନେ ପଡ଼ୁନି ଟିକେ।
ଓହୋ ଆଉ ଆଉ ଘ ଆଉ ଘଟଗାଁ ଘଟଗାଁ ଘଟା ଯାଇଛ ନା ନାଇଁ?
ନାଇଁ ନାଇଁ ସିଆଡେ ଯାଇନି ଆମର ଖାଲି ସେଇଥର ଯୋଉ ଜେଜେଙ୍କର ଅସ୍ ତି ବିିସର୍ଜନ ପାଇଁ ଯାଇଥିଲୁ ନାଇଁ ମୁଁ କେବେ ଯାଇନି।
ମୁଁ ତିନିଥର ଯାଇଛି ଆଉ ଭଦ୍ରକ ଲାଇନ ଏ ଯେଉଁ ଆରଡ଼ି
ନାଇଁ ଆମେ ତ ସେପଟକୁ ଯାଇନୁ ଆମର ଯାହା ଏଇପଟେ ଢେଙ୍କାନାଳ ଅନୁଗୁଳ ଏଇପଟ ସାଇଡ ଯାହା।
ଓହୋ ଆପଣ ମ୍ୟାରେଡ ବୋଧେ ନା?
ନାଇଁ ନାଇଁ ମ୍ୟାରେଡ଼୍ ନାଇଁ।
ଓହୋ ପଢ଼ୁଛନ୍ତି?
ହଁ ପିଜି କରୁଛି। ପିଜି କରୁଛି ଫାଷ୍ଟ ଇୟର ସରିକି ଏଥର ସେକେଣ୍ଡ ଇୟର ହେଲା।
ପଢାପଢି ସରିଲେ ଯାହାହଉ।
ହୁଁ ପଢପଢି ସରିିଲେ
ଜବ୍ ପାଇଁ ପୁଣି ଆପ୍ଲାଏ କରିବେ। ଏମତି ମାନେ ସାଙ୍ଗ ସାଙ୍ଗରେ ବହୁତ ବୁଲିବାକୁ ଏଇନା ଝିଅ ଟାଇମ ଟାରେ
ହଁ ବହୁତ ଇଚ୍ଛା ହଁ ଭଲ ଲାଗେ ଏଇ ଟାଇମ ରେ ତ ବୁଲି ପାରିବ ଆଉ।
ଆଉ ବାହା ହେଇ ଯଦି ବାହାରେ ରହିଲ ଭଲ ଆଉ ଆଉ ଆମେ ସବୁ ଗାଁ ରହିଲୁ ଆଉ ଏତେ ଯାଉଛନ୍ତି ଛୁଆ ଛୋଟ ପାଇଁ କୁଆଡେ ଯାଇ ହଉନି।
ହୁଁ ଆପଣଙ୍କର କେତେ ଜଣ ଛୁଆ ପିଲା ଅଛନ୍ତି?
ଆ ଗୋଟେ ଝିଅ ସାଢ଼େ ତିନି ବର୍ଷ।
କେତ୍ ଆଛା, ଏବେ ଛୁଆଟା ଅଛିଁ। ମୁଁ ଏବେ ଚାହିଁଲେ ବି ଆପଣ ତାକୁ ନେଇକି ଯାଇପାରିବେ!
ହଁ।
ହଁ, ସିଏ ଛୁଆଟା ବି ତାର ବି ବୁଲିବାର ଅଛି ବୁଲି। ଛୋଟ ଛୁଆଙ୍କର ବି ବୁଲିବାର ବହୁତ ଇଚ୍ଛା ଥାଏ।
ହଁ, ହଁ, ତାରି ଇଛା, ତାରି ସବୁବେଳେ ଝୋ ସବୁଆଡ଼େ ଯିବାକୁ ଇଚ୍ଛା, ଚାଲୁନୁ ଯିବା ବଜାର ମମି।
ହୁଁ। ସେମାଏ ବି, ନୂଆ ନୂଆ ଜିନିଷ ଦେଖିବେ, ଶିଖିବେ। କେତେ ଭଲ ହଁ।
ଆଉ, ଆପଣ କଣ ଖାଇଛନ୍ତି?
ମୁଁ ଖାଇଛି ଭାତ, ଡାଲି ଆଉ ଖଟା, ଆଉ ତରକାରୀ।
ଗରମ ଭାତ ଖାଉଛି ଥିଏ ଆଉ, ଗରମ ପାଗ ଥଣ୍ଡା।
ହଁ, ଏତିକି ବର୍ଷା ହଉଛି, ଆ-ଆମ ଘର ଆଗରୁ ପୁରା ନଦୀଟା ଦେଖାଆଉଛି। ନଦୀ ବଢି, ପାଣି ପୁରା ବହି ଯାଉଛି, ଏତେ ଜୋରେ।
ପୁରା ପାଖାପାଖି ରହିଛନ୍ତି।
ହୁଁ, ନଦୀ ସାଇଡରେ। ପୁରା ପାଖ ଦୁଇଶହ କିଲୋମିଟର, ଦୁଇଶହ ମିଟର ଖଣ୍ଡେ ହବ।
ଆମର, କିନ୍ତୁ, ଆମ ଗାଁରେ-ଏ ନଦୀ। ଆମ ଗାଁ ରେ ପଶେ। ଆମ ଘର ପଶିଥିଲା ବି, ପାଣି। ଆମେ ସବୁ ଏଞ୍ଜୟ କରିଦେଇଛୁ, ନଦୀ ପାଣି।
ହଁ, ନାଇଁ, ଆମ ଗାଁରେ ନଦୀ ନାହିଁ। ଆମ ଗାଁରେ ନଦୀ ନାହିଁ, କିନ୍ତୁ ଆମେ ଏଇଠି ଯୋଉ ଅଛୁ, ଏଇଠି ନଦୀଟା ଅଛି ଆଉ।
ହଉ, ହଉ ଆପଣଙ୍କ ସାଙ୍ଗେ କଥା ହେଇ, ବହୁତ ଖୁସି ଲାଗିଲା ହଉ।
ହଁ, ହଁ ଠିକ୍ ଅଛି। ହଁ, ଧନ୍ୟବାଦ।